ଓ
ହାଲୋ।
ହଁ ଭଲ ଅଛ ଝିଅ?
ହଁ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ଭଲ ଅଛି। କଣ କରୁଚ?
କିଛି ନାହିଁ ଏବେ ବସ୍ ଥିଲି ମ ଖାଇବାକୁ ଯିବି ବୋଲି ଜଗିଛି ଆଉ। ତମେ କଣ କରୁଛ?
ହୁଁ ମୁଁ ବସିଥିଲି ଏଇଠି ବସିକି ଟିକେ ଫୋନ ଦେଖୁଥିଲି।
ଆଁ ହ ଖାଇଲଣି କି?
ନା ଖାଇନି ରୋଷେଇ କରିବି ତାପରେ ଖାଇବି।
ଆଜି କଣ ବନେଇବ ବୋଲି ଭାବୁଛ?
ଆଛା। କି ଆଜି ଜହ୍ନି ଅଛି ଯେ ମୁଁ ଭାବୁଛି ଜହ୍ନି ର ଗୋଟେ କଣ ନୂଆ ବନେଇବି ତ ମୁଁ ଭାବିପାରୁନି କଣ ବନେଇବିି।
ଜହ୍ନି ପୋଡା ବନଉନ ବଢିଆ ଲାଗୁଛି ସେ ଲେମ୍ବୁ ଚିପୁଡିକିବାନେଇଲେ ଟେଷ୍ଟି ଲାଗୁଛି। ପୁରା ସନ୍ତିଷ୍ଟ।
ଭ ଲାଗିବ ଜହ୍ନି ପୋଡା ଟା ଆଉ ରୁଟିରେ ଭଲ ଲାଗିବନି।
ଜହ୍ନିର ଆଉ କଣ ଜାଣିଛ ଯଦି କୁହ ନୂଆ କିଛି?
ମତେ ତ ପ୍ରାୟ ଜହ୍ନି ଏତେ ଭଲ ଲାଗେନି ଯଦି ମମି ବନାଏବି ମୁଁ ଟିକେ ସେ। ପଢା ଆଗା କରିକି ଖାଇଦିଏ।
ସେଟା ଯୋଉ କଷି ଜହ୍ନି ହେଇନଥିବ ଯୋଉ ଗଛରୁ ପୁରା ତୋଳା ହେଇକି ଆସିଥିବ,
ହଁ।
ସେଇ ଜହ୍ନି ଟା ନାଇଁ କି ସେଟା ପୋଡିଲେ ସେଟା ଟେଷ୍ଟ ଲାଗିବ ଯଦି ଜହ୍ନିଟା। କଣ ହୋଇଥିବ କହିଲ ପୁରା ମାନେ?
କଳ ହେଇଯାଇଥିବ ଯୋଉଟା ହେଇଯାଇଥିବ ପୁରା ହେଲା ଯେମତି। ତମେ ବୁଝୁଛନ୍ତି ବୟସ ହେଇଯାଇଥିବ ବୁଝିଲ ସେମିତି ଜହ୍ନି ହେଲେ ତାକୁ ରାନ୍ଧିକି। ଖିଆଯାଏ ଯେ ସେଟା ପୋଡିଲେ ତାର ମାନେ ତାର ସ୍ଵାଦ ଟା ସେମତି ଆସେନି ଭଲ। ବୁଝିଲା। ଆଉ କଣ କଣ ରୋଷେଇ ଆସେ କୁହ?
ମତେ ତ ବେସି କିଛି ରୋଷେଇ ଆସେନି।
ହୁଁ।
ଆ ଯାହା ବି ବନେଇଛି। ବେସି ହେଲେ ଅଟା ଦଳି ଆସେ ଅଟା ସେକି ରୁଟି ଟାକୁ ସେକି ଆସେ। ଭାତ ବନେଇ ଯା ଣିଛି ଆଉ ଗୋଟେ ଡାଲମା ଗୋଟେ ବନେଇ ଦଉଛି। ଛି ଆଉ ଗୋଟେ ଭଜାଟିକେ ବନେଇ ଦଉଛି। ହଁ ଚିକେନ ଆଣି ବା। ଡାଲି ବି ବନେଇ ପାରିବି ଡାଲମା ବି ବନେଇଦେବି ଦିଟ ଜାକ ତ ଗୋଟେ ସିଝେଇ ଦେଲେ ଗଲା ଆଉ।
ନା ନା ଡାଲମା ଟା କହିଲେ। ବହୁନ ପ୍ରକାରର ପରିବା ପଡିକି ଯାହା ହୁଏ ସେଇଟା ହଉଛି ଆମ। ମୋର ଡାଲମା।
ହଁ।
ଡାଲି! କହିଲି ଏ।
ତମ କଥା ଟିକେ କଟି କଟିକି ଶୁଭୁଛି।
ସେ ଖାଲି ଡା ଢା ଆାଳୁ ଫାଳୁ ବନି କିି ଟିକେ ସେମିତି ହଉଛି ଅସୁବିଧା। ମାନେ ଯୋଗାଯୋଗ ହେଇପାରୁନି ଯେତେବେଳେ ଆମେ ଏମତି ଫୋନ, ଜେ ଟିକେ ଆମର ହଉଛି ସବୁବେଳେ।
ହଁ ହଁ ସେଇଟା କରି ଟିକେ ଅଧା ଅଧ ରୁ ଟିକେ। ଆର ଶବ୍ଦ ଟା ଶୁଭୁନି।
ଏବେ ତ ଶୁଭୁଛି ସେତେବେଳେ ମୁଁ। ଯୋଉ ସନ୍ଧ୍ୟା ଟାଇମ ମାନେ ସନ୍ଧ୍ୟା ସମୟରେ ଯେତେବେଳେ କଥା ହଉଥିଲି ମୋର ଗୋଟେ ସାଙ୍ଗ ସହିତ, ସେତେବେଳେ ବିଲ୍‌କୁଲ୍‌ ଶୁଭୁ ନଥିଲା କଥା। ବହୁତ କଟୁଥିଲା ତାର ଶବ୍ଦ ଗୁଡା ନାଇଁ ଯେମିତି।
ପୁରା ଯୋଉ ଭଙ୍ଗା ଭଙ୍ଗି ଶୁଭା ଯାଉଥିଲା ଅଧେ ଅଧେ ଅଧେ ଏମିତି ଶୁଭୁଥିଲା। ଆଉ ପଢା ପଢି କରୁଛ ନା କରୁନ ତମର ସରିଲା ଖରା ଛୁଟି।
ହଁ ସରିଗଲାଣି। ଅ ଆଉ, କି?
ହଁ।
ହ୍ୟାଲୋ
ହଁ।
ତମକୁ କଣ ବନା ରୋଷେଇ କରିଆସେ? ହ୍ୟାଲୋ ଶୁବୁଚି? ହ୍ୟାଲୋ।
ହ୍ୟାଲୋ ଶୁବୁଚି?